ହୁଁ
ଏଇ ବଇଛି ଘରେ ଆଉ ଫ୍ୟାନ ତଳେ ଆଉ।
ଆ ଗରମ ହଉଛି କି।
ଆ ପ୍ରବଳ ଗରମ ଲାଇନ ପଳେଇଥିଲା ଏଇନା ଲାଇନ ଆଉଛି ସାଙ୍ଗେ ସାଙ୍ଗେ। ବର୍ଷା ଉଠେଇଲାନି ବିଜୋଳୋ ହଉଛି ପବନ ଟିକେ ଟିକେ ପକଉଛି। କଣ ରୋଷେଇ ରାତିରେ ଆଜି।
ହୁଁ। କିଛି କରିନି ନା ହେଇକି ପଖାଳ ଅଛି। ଗରମ ହଉଚି ଯେକେ। କିଛି କରିନି ଇଚ୍ଛା ନାହିଁ ପଖାଳ ଅଛି ମାଛ ଭଜା ଅଛି ଆଉ। ଛତୁ କରି ଥିଲି ଅଛି ଶାଗ ବି ଅଛି। ଆମ୍ବ ଖାଇଦେବି ଆଉ।
ହୁଁ।
ଏକା ତ ଖାଇବି ସେ ତ ଯାଇଛନ୍ତି ଭାରି ବାହାଘରି ଆ ଗୋଟେ ଆମର ଅଛି ତ।
ହୁଁ।
ଯାଇଛନ୍ତି ବାପ, ଝୁଅ ଦି ଜଣ ଯାକ ଯାଇଛନ୍ତି ଭାରି ମୁଁ ଏକା ଆଉ।
ଓ ଘରେ ତାହେଲେ ଏକୁଟିଆ ଅଛ।
ଉଁ।
ହଉ।
ଆପଣ ଫୁଲ ଦେଖୁଛୁ।
ସେ ତାହେଲେ ପକ୍କା କରଲା ମାଲଟିଏ ହବ।
ହଁ। ଗରମ ହଉଛି ପା ଗରମ ଖାଇ ହଉନି।
ହଁ ଦେଖୁଛ ଦିନି ବର୍ଷା ହେଲା ତାପରେ ଆଉ ବର୍ଷା ନାହିଁ। ଦି ଦିନି ବର୍ଷା ହେଲା ତାପରେ ଆଉ ବର୍ଷା ନାହିଁ ଦେଖୁଛ।
ନା ବା ବଷା ନାହିଁ ଆମ ଆଡେ ସବୁ ଚିନ୍ତା କରୁଛନ୍ତି ତଳି କିତି। ସବୁ ହବ କଣ ଧାନ ରୁ ହବ ଏ ବର୍ଷ। ତ ଏ ବର୍ଷ ମରୁଡି ଅଛି କହୁଛନ୍ତି ଆଉ
ହୁଁ।
ଉଁ ସୁକୁଟିର ଦେଖିଲାଣି ନା କଣ।
ଉଁ।
ଆମର ସେ ପଟରେ ବି ସେଇଆ ନା କଣ।
ଆମ ଆଡେତ ଗୋ। କେନାଲ ପାଣି କି ଅନେଇଛନ୍ତି କେନାଲ ପାଣି ଆଇଲେ ଯାହା ରୁଆ ଫୋତା କରିବ ଦୀପ ବି ଲଗୁଏ।
ହୁଁ ହୁଁ।
ଆଉ। ବର୍ଷା ଯଦି ହେଲା ଯଦି ବର୍ଷା ହେଲା ତ ଭଲ କଥା ବର୍ଷା ନହେଲେ କେନାଲ ପାଣି କି ଅନେଇଛନ୍ତି। କେନାଲ ପାଣି ଆସୁ ଆସୁ ଅଗ ଷ୍ଟ ମାସ ହେଇଯିବ ଲୋକ ତାପରେ ଯାହା ରୁଆପୋତା କରିବେ ଆଉ। ତମ ଆଡେ କଣ ସେ ଯୋଉ ତମ ଆଡେ କି କି ସବୁ ଧାନ ହୋଉଛି।
ଇଏ ଅଧିକାଂଶ ସ୍ୱର୍ଣ୍ଣ କରୁଛନ୍ତି ସ୍ୱର୍ଣ୍ଣ କୁ ଏଇ ଯୋଉ ହଁ ଏରା କଣ କଳା ଚମ୍ପା ଯୋଉ କହନ୍ତି।
ହୁଁ।
ଧାନ ନା ତ ମୁଁ ଜାଣିନି ଅବଶ୍ୟ କିନ୍ତୁ ଶୁଣିଚି ଯେତିକି ସେ ଆମରର ଯୋଉ କଣ ମ ହେରା। ବାସୁମତୀ ନା ବସୁମତୀ ନା କଣ କୋଉଠେ କହନ୍ତି ସେଇ ଧାନ। କଳାଚମ୍ପା ଆଉ ସ୍ଵର୍ଣ୍ଣ ଏଇ ତିନିଟା ଅଧିକାଂଶ କରନ୍ତି ଆଉ।
ପିଆଜ ରସୁଣ ଅଧିକ କରାହୁଏ।
ହୁଁ।
ଜାଗାରେ ସବୁ ଜିନିଷ ଟା ହୁଏନି ନା।
ହୁଁ। ହଁ ପା। ଆମ ଆଡେ ତ ସେଇ ସ୍ୱଣ୍ଣ ହୋଉଚି କଳାଚମ୍ପା କରୁଚନ୍ତି। ହଜାରେ ନଅ କରୁଚନ୍ତି ହଜାରେ ଏକ କରୁଚନ୍ତି। ବେଶୀ କିନ୍ତୁ ଅଧିକା ରହୁଚି ସ୍ୱର୍ଣ୍ଣ ଟିକେ ଅଧିକା ରହୁଚି। କଳାଚମ୍ପା ବି ସେମିତି ରହୁଚି ଗହିର ବିଲ ବି ବହୁତୁ ଅଛି। କଳାଚମ୍ପା ବି ହଉଚି ସେମିତି। ମୁଁ ଯିଏ ଯାହା କୁ ଯେମି ଯାହାକୁ ଯେମିତି ଯି ଯିଏ ଯିଏ ଯାହା ପାରୁଚି କରୁଚନ୍ତି ଆଉ। ଏମିତି ପଟିକୁଲାର ନୁହେଁ ଯେ କଳାଚମ୍ପା କରୁଚନ୍ତି ଲୋକ। କିଏ ବି କରିଦୋଉଚି ଅଲଗା ଅଲଗା ଅଲଗା ଧାନ ଆଣି କରୁଚନ୍ତି। ଓ ବୋ ମା ଗୋ ଛନ୍ତି କିଏ ମାଟି ମସୁରି କରୁଚି କିଏ କଳା ଜିରା କରୁଚି କିଏ ଆଉ ବି ବି ଇଲେଭେନେ କରୁଚି ଆଉ କଣ ଯେମିତି ଧାନ ଦେଖି କରୁଚନ୍ତି ମହିମା କିଏ କରୁଚି ଆଉ ଯାହାକୁ ଯିଏ ଇଏ କରୁଚନ୍ତି ମୂଳ ଚେଞ୍ଜ କରୁଚନ୍ତି ବିଲର ଥରେ ଥରେ ମୂଳ ଚେଞ୍ଜ କରୁଚନ୍ତି।
ହୁଁ।
ଆଉ କଣ କୁଆଡେ କୋଉ ଜାଗା ଫାଗା କୁଆଡେ ବୁଲି ଯାଇଥିଲେ? ନା କୁଆଡେ ବୁଲାବୁଲି ହେ ଆଉ କୁଆଡେ ଯାଇନ ର ରଜକୁ କୁଆଡେ ସବୁ ବୁଲାବୁଲି କରିଥିଲ?
ରଜରେ ଯାଇଥିଲୁ ଆମର ଏଠି ଅଛି ପାଖରେ ଭୂବନ। ସେଠି ରଜ ମଉଜ କରିଚନ୍ତି ତାଙ୍କ ପିଲା ସେଠିକି ଯାଇଥିଲୁ ବୁଲି।
ହୁଁ।
ଏ ମୀନା ବଜାର ପଡିଥିଲା ବୁଲାବୁଲି କଲୁ। ଆ ଦେଖିକିନା ସେ ଦୋଳିି ଖେଳିଲୁ। ଦୋଳି ସବ ଭେରାଇଟି ଦୋଳି ପଡିଥିଲା ହେଟେ।
ହୁଁ।
ମୀନା ବଜାରରେ ଖାଇଲୁ ହଁ ଏଇ ଯୋଉ ହେରା ମଥୁରା କେକ୍। ଆଉ ଏଇ ଯୋଉ ଲଙ୍କା ଯୋଉ ଛାଣନ୍ତି କଣ ଲଙ୍କାଅରା କହନ୍ତି? କାଶ୍ମୀର ଏ ନାଇଁ କଣ? କନି ନଙ୍କା ନା ଟା ସେରା ଆଇଲୁ ଖାଇଲୁ ବୁଲାବୁଲି କରିକିନା ହେଟୁ ଆସିଲୁ ଆଉ। ଦୋଳି ଖେଳିଳୁ ଭଲ ଭଲ ଦୋଳି ପଡିଥିଲା ସବୁ ଭେରାଇଟର।
କଣ କଣ ଦୋଳି ସବୁ ପଡ଼ିଥିଲା?
ଦୋଳି ପଡିଥିଲା ଆ ପଟା ଦୋଳି ପଡିଥିଲା ନିସୁନି ଦୋଳି ପଡିଥି ପଡିଥିଲା ଆଉ ଛୁଆଙ୍କର ଖେଳ ତ ବେଶୀ ମଜା ଲାଗିଲା ଆଉ ଛୁଆ ଦୌଡିି ଡିଆଁ ଖେଳୁଥିଲେ ଏଠି ଦୌଡି ଦିଆଁ ଖେ ଥିଲେ ପ୍ରୋଗ୍ରାମ ଯୋଉ କରିଥିଲେ ଦେଉଳ ଛ। ତାଙ୍କର ଆ ଦୌଡ଼ି ଡିଆଁ ଖେଳୁଥିଲେ ଦୌଡ଼ି ଡିଆଁ ଟା ମୋତେ ଟିକେ ଭଲ ଲାଗେ ଦେଖିବା ପାଇଁ।
ହୁଁ
ସେ ଦୌଡିଡିଆଁ ଖେଳୁଥିଲେ ପୁଚି ଖେଳୁ
ଜମ୍ପିିଙ୍ଗ ବ ଜମ୍ପିଂଙ୍ଗ ଅ ଜମ୍ପିଙ୍ଗ ଜମ୍ପିଙ୍ଗ ଲଗେଇଥିଲେ। ଜମ୍ପିଙ୍ଗ ଦୋଳି ଯୋଉ ତାପରେ ଡେଇଁବେ ଖାଲି ର ଗୋଟେ ଇଲାଷ୍ଟିକ ଭଳିଆ। ତା ଭିତରେ ଡେଉଁଚି।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଇଏ ଶାଶୁ ଶଶୁର ନାହାନ୍ତି ଆଉ ମା ଛୁଆ ତିନି ଜଣ ଆଉ।
ଝିଅ ଝିଅ ଝିଅ ଆଉ ହଜବେଣ୍ଡ ତମେ।
ହୁଁ।
ଝିଅ ବ ବଡ ଝିଅ ନା ଆଉ?
ନାଇଁ ନାଇଁ ନଅ ବର୍ଷ।
ହୁଁ ହୁଁ ଯା ହଉ ପଞ୍ଚମ, ଷଷ୍ଠ ପଢୁଥିବ ଆଉ ପଞ୍ଚମ ପଡୁଥିବ ବୋଧେ ଆଉ?
ଘ୍ନ
ଅସୁର
ଆଉ ଯା ହେରିକା?
ନା ଯାଇଚୁ ବଟ ନେ ଏମତି ସେ ତିନି ଭାଇରୁ ବଡ ସଭା ବଡ ଯିଏ ସେ ବାହା ହେଇନାହାନ୍ତି। ଆଉ କ ଭିନେ ହେଇଚୁ ତାଙ୍କ ସହିତ ଆମର ଲେନ ଦେନ କିଛି ନାହିଁ।
ମା ଆଛନ୍ତି ବଡ ନଣନ୍ଦ ଯିଏ ଏକ୍ସପାଡ କରିଯାଇଛନ୍ତି ଆଉ ଦି ନଣନ୍ଦ ଅଛନ୍ତି।
ହୁଁ।
ହେଲା ଆଜି ତାହେଲେ ଆଜି ମାଛ ଭାତ ଖାଇବା। ହ ଆମକୁ ଡାକୁନ ମାଛ ଭାତ ଆମେ ବି ତମ ସାଙ୍ଗରେ ସାଙ୍ଗିଲି ହବୁ।
ହଁ ଖାଇଦବ ଡାକିବି କଣ ଆ ଥୂବ ତ ବସିବ ଖାଇବ ଆଉ ଡାକିବାକୁ ପଡିବ ପୁଣି ନା।
ମୋ ମୋ ଘର ଟା କଣ ଏ ପାଖରେ କି କେମିତି ଯିବି ପୁଣି।
ହଁ? ନା ନାଇଁ ବାହାନା ଅଛି ନା। ବାହାନ ଅଛି ନା ନାଇଁ?
ହଁ।
ବାହାନା ରେ ପଳେଇଆସିବ ଆଉ କଣ।
ଗାଡି ଘୋଡା ତମର ଗାଡି ଘୋଡା କେତୋଟି? ହାଲୋ।
ଆରୋ କଥା ହେବି କଣ ଆସିଲେ ନେଇଯିବ ଆଉ। ହ୍ୟାଲୋ।
ଗାଡି ଭଡା କେତୋଟି ଅଛି?
ଏଁ
ଗାଡି ଘୋଡା କେତୋଟି ଅଛି?
ଗାଡି ଅଛି ଦି ଚକିଆ ଅଛି ଗୋଟେ।
ହୁଁ।
ଆଉ ଚାରିଚକିଆ ଗୋଟେ ହେତିକି।
ହୁଁ ଚାରିଚକିଆ ବୋଲି କଣ ସୁଇଟ ଯାର?
ହଁ।
ନା ଭଡା ଗାଡି କଣ କରୁଛ ଭଡାକୁ ଦଉଛ ନା ପସିିନାଲ?
ଅଛି ଭଲ ଅଛି ଏ ଗାଁରେ ଯିଏ କହିଲେ ଆଉଛନ୍ତି ଆଉ।
ହୁଁ ହୁଁ। ପୁରୀ ପୁରୀ ପୁରୀ ଯାଇଛ ନା ନାଇଁ?
ପୁରୀ ଜଗନ୍ନାଥଙ୍କ ଡୋରି ଲାଗିନି ଯାଇନି। ଆଉ ନହେଲେ ଯୋଉ ସାଇ ମନ୍ଦିର ତାରିଣୀ ହୁଁ କପିଳାଶ ଯାଇଛି କିନ୍ତୁ ପୁରୀ ଟା ଯାଇନି ଜଗନ୍ନାଥ ତ ଡାକି ନାହାନ୍ତି ଆଉ।
ଅଭ୍ୟାସ କଣ ବାର ବାରବଙ୍କାରେ ଗଲ ନା ଟିଭିରେ ଗଲ ନା କେମିତି ଗଲ?
ବସମା ନାଇଁ ବାର ବାଙ୍କରେ ଗଲୁ। ଗାଡିରେ ପଳେଇଲୁ ଏତ ନାଇଁ କଲେ କରେ ନାହିଁ ଏତେ ଚଢି ହବନି ଯିବାନି ଆଉ ଗାଡ଼ିରେ ଯିବାହାରି ଆଉ ବୋଲରରେ ବୋଲର ନେଇକି ଯାଇଥିଲ ନା ସେଇଠୁ ସେଇଠୁ ଗଲୁହାରୀ। ତାପରେ ହେଟୁ ମାଙ୍କଡ ମାନଙ୍କର ରାଜୁତି ଚାଲିଲା। ମାନଙ୍କର ରାଜୁତି ଚାଲୁଚି କଣ କରିବୁ। ଓ଼ହେଇଲେଚୁ ଗାଡିରୁ ଧଇଲେ ଚାଲିଲେ ଆଉ କଣ ଆମ ଭୋଗ ରାଗ।
ହୁଁ। ଆଉ ବାର ବାଙ୍କରେ ଗଲେ କଣ ପୁରା ଯାଇ ଠାକୁରଙ୍କ ଜାଗା ଉପରେ ପହଞ୍ଚୁଛି ନା ସେଠି ବି ଚାଲିବାକୁ ପଡୁଛି?
ହୁଁ। ହଁ ମାନେ ସେ ଯୋଉ ଦୋକାନ ବଜାର ପଡିଛି ନା ମନ୍ଦିର ପାଖରେ ଦୋକାନ ବଜାର ପଡିଛି। ତ ତ ଆରମ୍ଭ ହଉଛି ଦୋକାନ ଆଉ ସେଇଠୁ ଯିବ ଆ କିଛି ଅଳ୍ପ ବାଟ। ଦଶ ବାର ପାଉଣ୍ଡ ଗଲେ ହଁ ସେ ଦୋକାନ ହଉଛି ବଜାର ପାଖକୁ ପଳଉଥିଲା।
ହୁଁ।